ହ ହଁ ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଶୁଭ ସକାଳ ଜୟ ଜଗନ୍ନାଥ ଆଉ। କୁହନ୍ତୁ ଆମେ ଏଇନା କୋଉଠି ଅଛନ୍ତି ଆଉ କଣ ବର୍ଷା ପାଗରେ କଣ କରୁଛନ୍ତି। ତା ବେଲି ସେତିକ।
ଓ ହୋ ଆଜି ସ ସକାଳୁ ଡିଉଟିରେ ଥିଲୁ।
ହଁ।
ତାପରେ ଯେତେବେଳେ ବର୍ଷା ହେଲା ଆଉ ଉଁ। ବର୍ଷାରେ ଫୁଣି ଆସିବାକୁ ପଡିବ ଘରକୁ କାଲି ରାତିରୁ ଥିଲୁ। ବୁଝିଲେ ଆଉ ଯେତେବେଳେ ଆସିଲା ବେଳେ ରେନି କୋଟ୍। ପିନ୍ଧିକି ଆସିଲୁ ତଥାପି ତିନ୍ତି ଗଲୁ ବାଟରେ ଆଉ ବା ବାଟେ ରେ ତିିନ୍ତି କରି ଏବେ ଆସି ଘରେ ପହଞ୍ଚିଲୁ ଘରେ ପହଞ୍ଚିଲୁ ଘରେ ପହଞ୍ଚ୍ ଞ୍ଚି କି ଟିକେ ଜଳଖିଆ ଖାଇ ଆପଣଙ୍କ ସହିତ ଟିକେ କଥା ହେଲୁ ଆଉ ଆଜ୍ଞା।
କଣ ଖାଇଲେ?
ଆସିଲା ବେଳେ ଆମ ଘ ବାଟରେ ଆସିଲା ବେଳେ ବଡଚଣା ବୋଲି ଗୋଟେ ଛକ ଅଛି। ସେଠାରୁ ଆଣିଥିଲୁ ବରା ଆଳୁଚପ ସିଙ୍ଗିଡା କାକେରା। ଆଉ ତରକାରୀ ଆଣିଥିଲୁ ଘରେ ଖାଇଲୁ ଆଉ ଘରେ ସମସ୍ତେ ଖାଇଲେ ମୁଁ ଖାଇଲି।
ଯା ହଉ ଭଲ ଆଉ ତମକୁ କ ତମକୁ। କଲ କରିଥିଲି ତମେ କାଇଁ କଲ ଟା ମୋର କିଛି ମାନେ ଉତ୍ତର ଦେଲନି କିଛି କହିଲେନି। ମୁଁ ତାପରେ ଲଗ ବାଧ୍ୟ ହେଲି ଲଗେଇବ ତମକୁ ମୁଁ ଟିକେ ପଚାର କିଛି ଅସୁବିଧା ହେଲାକି। ବର୍ଷା ଦିନରେ କୁଆଡେ କୋଉଠି କଁ ଖସିକି ରହିଲେ କି ସେଥିପାଇଁ ଲଗେଇଲି କଁ ପାଇଁ ସେ ଅସୁବିଧା କଣ ହେଲା ଟିକେ ଜଣେଇବେ।
ସେତେ ଟିକେ ଆସିଲା ବେଳେ ଟିକେ ଲେଟ୍ ହେଲା ବୁଝିଲେ ଏଇ ଯୋଉ ଆମ। ତ ରାସ୍ତା ଟିକେ ଏଇନା ବର୍ଷା ରେ କିଛି ଦେଖା ଯାଉନି ଯୋଉ ଜାଗାରେ ଆ ଆମର ଚାଳିଶ ପଚାଶ ସ୍ପିଡରେ ଯିବା କଥା ଆମର ଗାଡି। ସେଇ ଜାଗାରେ କୋଡିଏରେ ଆସିବାକୁ ପଡୁଛି।
ଯୋଉ ତିରିଶ ଚାଳିଶ ବେଗରେ ତମେ ଏତେ ବେଗରେ କଁ ପାଇଁ ଆସୁଛ ଟିକେ ଧୀରେ ଧୀରେ ଆ
ନାଇଁ ନାଇଁ ଆଜ୍ଞା ଆମ ବ ବର୍ଷା ପାଗ ନଥିଲେ ଆମେ ଟିକେ ଯାଉ ଆଉ ବର୍ଷ ବର୍ଷା ପାଗଲ ବର୍ଷା ପାଗ ନ ଅଛି ନା ଆଉ ଆସ୍ତେ ଆସ୍ତେ ଆସିବା ପାଇଁ ପିଇଲା। ତାପରେ ମୋବାଇଲ ଟା ବି ଆଜ୍ଞା।
ହୁଁ ମୁଁ ବି ସେୟଆ କହୁଛି କୋଉଠି ଗାଡ ଥିବ ସିଉଳି ଥିବ ତମେ ଟିକେ ବର୍ଷା ପାଗରେ ଧୀର। ମାନେ କମ ବେଗରେ ଧୀରେ ଧୀରେ ଆସିବେ ବୁଝିଲେ ବନ୍ଧୁ ହଁ। ଆଉ କଣ ବନ୍ଧୁ କୁହ ଆଜି କଣ ଗାଧୁଆ ବେଳ ପାଇଁ କଣ ସବୁ ମାନେ। ମାନେ ଯୋଜନା ଅଛି ନା କଣ ସବୁ ପ୍ରସ୍ତୁତ କରୁଛନ୍ତି ଘରେ ସବୁ ଜାଣିଛନ୍ତି।
ପ୍ର ଆଜ୍ଞା ଆମର ତ ଚାଳ ଘର ବୁଝିଲେ ଆଜ୍ଞା। ଆଉ ବର୍ଷା ହେଇକି ସବୁଆଡେ ପାଣି ପଡୁଛି।
ଆଛା ତମ କେତେ ଚାଳ ସେ ଚାଳ ଘର ପାଇଁ କିଛି ଗୋଟେ ମାନେ କରୁନ ମ ଏ ଛାତ ଘର କରୁନ। କିଛି ହଁ ଶୁଭ ଆରମ୍ଭ କର।
କ ଘର ତ ହେଇନି ଘର ଆଗକୁ ହବାର ଅଛି। ବୁଝିଲେ। ଆଉ ତାପରେ ଘର ପାଣି ପଡୁଛି ଆଉ। ଚୁଲି ତ ଓଦା ସବୁ ହେଇଯାଉଚି ଜାଣି ଥିବ ଆମର ତ ଚୁଲି ରୋଷ ସେଇ ଆମର ଗରିବ ଘର କଥା ଆମର ଚୁଲିରେ ଆମର ଗ୍ୟାସ୍ ନାହିଁ।
ହଁ ଆଚ୍ଛା ଆଚ୍ଛା ତମର ଚୁଲି ରୋଷେଇ ତ ସବୁବେଳେ ଜାଳ ଜାର କୋଉଠି ଠିକ୍ ଠାକ୍ କରି ରଖିଛ ତିନ୍ତୁନି ତ।
ଆଜ୍ଞା ଆମର ଜାଳ ଅଛି ଟିକେ ବର୍ଷା ପାଇଁକା ଏ ମ୍। ତାକୁ ଯତ୍ନରେ ରଖା ରଖିବା ପାଇଁ ପଡୁଛି ରଖା ହେଇଛି।
ଆଛା ତମେ ଜାଳ କିଣୁଛ ନା ଏମ କି ବାପା କୋଉଠି ଯାଇଁ କିରି ମାନେ କୋଉଠି ଜାଙ୍ଗ ଜଙ୍ଗଲ କୋଉଠି ମାନେ ବା ବାରି ଫାରି। କୋଉଠି କାଠ ମାନେ ହାଣିକିରି ଆଣିକି ରଖିଛନ୍ତି। ଆଚ୍ଛା ବାରି ତମର ବଡ଼ ବାରି ନା ଏମିତି ଛୋଟ ବାରି?
ନା ବଡ଼ ବାରି ଗଛ ପ୍ରବଳ।
କି କି ଗଛ ସବୁ ଅଛି ଟିକେ କହିଲେ।
ଗଛ ଅଛି ଆମ୍ବ ଗଛ ଅଛି ଚାଖୁଣ୍ଡା ଗଛ ପଣସ ଗ ଛ ଆଉ ଆମ ନଡ଼ିଆ ଗଛ ଅଛି।
କଣ ଏ ବର୍ଷ ପ ହଁ ଏ ବର୍ଷ ପଣସ ହେଲା ଆମ ପାଇଁ କିଛି ଟା ଆଣିକି ଆମକୁ ଟିକେ ଖୋଇଲେନି ଟିକେ।
ଆଜ୍ଞା ପଣସ ଯାହା ହେଇଥିଲା ହେଇଟା ତିରିଶ ଚାଳିଶ ଟା ଭଳିଆ ହେଇଥିଲା। ବୁଝିଲେ ଆ ଏଇ ଛୋଟ ବେଳେ ଯୋଉ ତ କଠା ତରକାରୀ ଖାଆନ୍ତିନି ସେ କଥା ସବୁ ଗାଁ ରେ ମାଗିଲେ ଆଉ ଗାଁ ରେ ନେଇଗଲେ ଆଉ ଆମେ କେତେ କାହାକୁ ମନା କରିବୁ। ସେ ସମସ୍ତେ ନେଇଗଲେ। ଆଜ୍ଞା ଆପଣ ଫୋନ ଆଉ ସେତେବେଳେ କଲେନି ଆପଣଙ୍କ କଥା ମନ ନାହିଁ ଆଉ।
ଆପ ଆମ କଥା ତ ସବୁବେଳେ ଭୁଲିଗଲେ ଆଉ କେତେବେଳେ ମନେ ରଖିଛନ୍ତି କି?
ଏ
ଆମ କଥା ସବୁବେଳେ ଭୁଲିଗଲେ କେତେବେଳେ ମନ ରଖୁନାହାନ୍ତି ଆମେ ଯା ଆମ ଆଡ଼ୁ ତମକୁ ଫୋନ ଲଗଉଛୁ।
ଆଜ୍ଞା ଆଉ ଏଥର ଆପଣ ତ କୁ କଥା ହେଲେଣିି ଆପଣଙ୍କୁ କହିବୁ ଆଉ ଏଥର ପଣସ ହେଲେ ଆଉ।
ହଉ କହିବେ ଆଉ କଣ ବନ୍ଧୁ ତମ ବ-ବାରିରେ ପିଜୁଳି ଗଛ ହେଇଛି?
ଆଜ୍ଞା ପିଜୁଳି ଗଛ ହେଇନି ଆମ ଜେଜଙ୍କ ଘର ଗଛରେ ହେଇଛି।
ଆ କିଛି କଣ କିଛି ପି ତେବେ ପିଜୁଳି ଫିଜୁଳି ଦିଟା ଆଣିକି ତୋଳିକି ଆମକୁ ଟିକେ ଫୋନ୍ କଲେ ଆମୁ ନହେଲେ ଆମକୁ ଟିକେ ଦେଲେ ଆମେ ଟିକେ ଖାଆନ୍ତୁ। ପିଜୁଳି ଖାଇଲେ ଦେହ ପତି ଭଲ ତମେ କଁ ଜାଣିନ ତମେ ବି ନିଜେ ଖାଅ ଅନ୍ୟକୁ ଖୁଆଅ ଆଉ କିଛି କରୁନ ସବୁ ତମେ କହୁଛ ଆଉ ଆମେ ଖାଲି ଶୁଣୁଛୁ ଆମେ ଆମ ଆଡ଼ୁ ଖାଲି କହୁଛୁ।
ହଉ ଏଥରକ ଏଥର ତ ଆପଣଙ୍କୁ ନେଇ ଦେବି ଆଉ।
ଆଜ୍ଞା ଏଥରକ ଆପଣଙ୍କୁ ନେଇ ଦେବି ଆଉ ପିଜୁଳି
ହଉ ହଉ ଆଉ ବନ୍ଧୁ କଣ ଆଜି କଣ ତମ କହିଲେ?
ଆଜ୍ଞା ମୁଁ ସେଇ ଜାଗାରେ ଅଛି।
ହଉ ଠିକ ଅଛି ଆଉ ତମେ ବନ୍ଧୁ କୁହ ଆଉ ପୁଣି ଆଜି ବର୍ଷା ପାଗ ଆଜି କଣ କିଛି ଭାବିଛନ୍ତି ସଞ୍ଜବେଳେ କିଛି କରିବେ ବୋଲି?
ସନ୍ଧ୍ୟା ବେଳେ କି-କିଛି ଯୋଜନା ନାଇଁ ଯୋଜନା ଏଇ ବର୍ଷା ଲାଗି କିଛି ଯୋଜନା କରିବା ପାଇଁ ନାହିଁ। ଇଚ୍ଛା ହୋଉନି ତାପରେ ଆମ ସାଙ୍ଗରେ ଯିଏ ଡିଉଟି କର୍ ଥିଲେ ଯୋଉ ଦେହ ଖରାପ ଯୋଉ ଆପଣଙ୍କୁ କାଲି କହୁଥିଲି। ତାଙ୍କ ବାପାଙ୍କ ଦେହ ଖରାପ ସିଏ ଯାଇଥାନ୍ତୁ ଆଜି ତାଙ୍କ ଦେଖେ ଦେଖା କରିବା ପାଇଁ ତାଙ୍କୁ।
ଆଚ୍ଛା ଆଚ୍ଛା ତାଙ୍କ ବାପାଙ୍କ ଦେହ କେନ୍ତିଆ କେତ ଖାଲି କେମିତିଆ କଣ ମାନେ ଭ ଦେହ ଭଲ ଅଛି ନା ଟିକେ
ଆଇଶୁ ଅ ଛନ୍ତି ତାଙ୍କ ଛାତିରେ ଏକ ବ୍ଲଡ ଜମି ଯାଇଛି ବୁଝିଲେ? ଆମେ ତ ସେ ଆମେ ଆମେ କଣ ଡକ୍ଟର ଡକ୍ଟର ଯାହା କହିବେ ଆମେ ସେଆ ଶୁଣିବୁ। ଡକ୍ଟର ଏଇ କଥା କହି ହୁଁ ଆଜ୍ଞା। ଆଉ ସିଏ ଅଛନ୍ତି ଆମର ଗମେଣ୍ଟ ମେଡ଼ିକାଲରେ ଅଛନ୍ତି। ବୁଝିଲେ, ଆଜ୍ଞା ସେ ଅଛନ୍ତି ସିଏ ଛାତିରେ ଜମି ଯାଇଚି। ସେ ଏଇନା ପାଞ୍ଚ ଛଅ ଦିନ ସେଆଡ଼େ ରହିବେ।
ଆଚ୍ଛା।
ତାପରେ ମୁଁ ଦେଖିବା ପାଇଁ ଆମେ ଯାଇଥାନ୍ତୁ ଏ ବର୍ଷାରେ ଦେ
ହଁ ନାଇଁ ବର୍ଷାରେ ବନ୍ଧୁ ଶୁଣନ୍ତୁ, ବନ୍ଧୁ ସିଏ ତ ଭିତରେ ଏବେ ଟିକେ ମାନେ ଡାକନ୍ତା ଭିତରେ ଅଛନ୍ତି ତମେ ତ ଯାଇଲେ ଦେଖିପାରିବନି ବର୍ଷା ହଉଛି ତା ତମେ ତିନ୍ତିକିନା ଗଲେ ଆଁ ଯିବାଟା ଦରକାର କିନ୍ତୁ ଏତେ ବି ଅ ଆବ ଶ୍ୟକ ନାଇଁ ଯେ ତମେ ଯାଇଁକିନା ତମ କଣ ତ ଗୋଟେ କରି ପକେଇିବ, ନହଲେ ବର୍ଷା ଛାଡୁ ଆରାମସେ କେତେବେଳେ ଫାଙ୍କା ହବ। ନା କଣ କହୁଛନ୍ତି?
ଆଜ୍ଞା ଏ ବର୍ଷେ, ଆଜ୍ଞା ଏ ନାଇଁ ଗଲେ ନଗଲେ ଖରା ଖରାପ ଭାବିବେନି ଆମର ବିବେକ ଦୃଷ୍ଟିରୁ ଆମେ ଟିକେ ଯିବା କଥା ଆଉ। ବୁଝିଲେ, ମଣିଷ, ମଣିଷ, ମଣି ଷ ଜୀବନ ଆଜି ଅଛି କାଲି ନାହିଁ, ବଞ୍ଚିଛୁ ଆମେ ବଞ୍ଚିଛେ ବୋଲି ଭଲରେ ଅଛେ ବୋଲି କା ଆପଣଙ୍କୁ ମୁଁ ପଦେ ଉଁ କଥା କହିପାରୁଛି କି ଆପଣ ମୋତେ କଥା କହିପାରୁଛନ୍ତି କି ଆମେ ତମକୁ ଚିହ୍ନିଛୁ ତମେ ଆମକୁ ଚିହ୍ନିଛ, ବୁଝିପାଇଲ୍। ଆଜ୍ଞା, ଆଉ ବନ୍ଧୁ ଆଉ କହୁଥିଲେ ଆଉ ଆପଣ ଏଇ ଆଉ ଆପଣଙ୍କର ଅଉ ଦରକାର କି? ଅଉ ଦରକାର ହେଲେ କହିବେ ଆମର ଅଛି, ଆଜ୍ଞା, ଆଜ୍ଞା, ହଁ ମୁ ପ ଏତେ ଗଛରେ ହେଇଛି ଏ ଦ, ଦଙ୍ଗ୍, ଦି ଗାଡ଼ି ତିନି ଗାଡ଼ି ଖଣ୍ଡେ ବାହାରିବ।
ଏ ବାବାରେ ଏତେ ଅଉ ହେଇଛି ବନ୍ଧୁ ତାକୁ ଗୋଟେ କାମ କରି କୋଉଠି ବୁଝିକି ଟିକେ ଆମର ଦେଇ ଦଉନାହାନ୍ତି କୋଉଠି କାହାକୁ ମାନେ ବେ ପାରିକି ଟିକେ ଭଲ ହୁଅନ୍ତା କିଛି
ବେପାରୀ କି ବେପାରୀ କି ଇନ୍ ଦେଇଦେଲେ କିଛି ନାହିଁ ବେପାରୀ କହୁଛନ୍ତି ପଚାଶ ପଇସା ଟଙ୍କାଟା ଏମ୍ ଦେଇକି ଲାଭ କଣ, ଯଦି ପାନ୍ସ୍ଟଙ୍କା ତିନିଟଙ୍କା ଦିଅନ୍ତେ ସେଟା କଣ କରନ୍ତି।
କାଇଁ ମୁଁ ବୁଝିବି କି ବେପାରୀ ଆମ ଏକରେ?
ଆଜ୍ଞା ବୁଝିକି ମା ଆମକୁ କହୁନାହାନ୍ତି ଆଁ ଟିକେ ବଡ଼ ହେଲା ବେଳକୁ, ଯୋଉ ଆମର କାର୍ତିକ ମାସ ଜାଣିଥିବେ?
ହଁ ହଁ ବୁଝିଲି ବୁଝିଲି କାର୍ତ୍ତିକ ମାସ ଆଚ୍ଛା ହଁ, ହଁ, ହଁ।
ଆଜ୍ଞା।
ଆ ଯାଉ ହେଲା ଦେଖିଆ ମୁଁ ଏକରେ ଦେଖିଆ ପ ଚାରିବି ଆମର ଯେ ବେପାରୀଙ୍କି କିଏ ଯଦି ମାନେ କିଣିଯାଉଚ। ଦରକାର ଅଉ କାହାର ଅଉ ବେଶୀ ଦରକାରେ ମୁଁ ତମକୁ ଜଣେଇବି, ତମକୁ ଖବର ଦେଲେ ତମେ ସବୁ ବସ୍ତାରେ ପୁରେଇ ରଖିଥବ ଇଏ ଯିବେ ଓଜନ କରିବେ ନେଇକି ଆସିକି ପଇସା ଦେବେ ଆଉ, ନା କଣ କହୁଛନ୍ତି?
ଗୋଟିକିଆ ହିସାବ ତ ଆଉ ଓଜ
ଆଚ୍ଛା, ଆଚ୍ଛା, ଗୋଟିକିଆ ହିସାବ ନୁହଁ, ନାଇଁ ଆମେ ଏତେ ବିଷ୍ ତା ବିଷୟରେ ଜାଣିନୁ ନା କଣ ବେପାରୀ ଆମେ ଖାଲି ଖାଲି କହିଲୁ ବୁଝିବୁ ନା?
ଆଜ୍ଞା, ସେତ ଅଉ ଗୋଟାକ କିଲେ ହବ ସିଏ କେତେ ଟଙ୍କା ଦେବେ?
ସେ ଅଉ ଗୋଟାକ କିଲ, ଏତେ ମାନେ କଣ ବଡ ଅଉ?
ପାଞ୍ଚ ଫେରା ଛଅ ଫେରା ବାହାରିବ ଅଉ ଆଉ ଭାରି ମାଉଁସିଆ ଅଉ ଭଲ ଅଉ।
ଆଚ୍ଛା କଷା ଫସା ସେ ଲାଗେ କି?
ନାଇଁ କଷା ଲାଗେନା, ଅଉଟାକୁ ଯଦି ଛଡେଇଦେଲେ ଚୋପା ଆଉ କଷା କାଇଁ ଲାଗିବ, ତାକୁ ଲ ଲୋ ହଳଦୀ ପାଣିରେ ପକେଇଦେଲେ ସେ ତ କଷା ଅଟ୍, ଅଟୋ, ଇଏ ମାନେ ତା ଆପେ ଆପେ ଛାଡିଯିବ ଆଉ।
ହଉ, ଆଉ ବନ୍ଧୁ ଆଜି ଭଲ ତ ପା
ଆଜ୍ଞା।
ଖାଉନାହାନ୍ତି ଭଲ ଲାଗିବ।
ଆଜ୍ଞା ସେ ଜହ୍ନି ଜହ୍ନିଆଳୁ ଜହ୍ନିଆଳୁ ଭଜା ହଉଛି ଏବେ। ଆଉ କଖାରୁ, ଆଳୁ, ସାରୁ, ବାଇଗଣ ପଡିି ଗୋଟେ ଡାଲମା ହଉଛି।
ହଁ।
ଆଉ ଖଟା ଯୋଉ କହୁଥିଲୁ ଓଉ କଥା ସେଇ ଓଉ ଛୋଟ ଛୋଟ ହେଇଥିଲା ତାକୁ ଟିକେ ରାଇ ରାଇ କରିଛନ୍ତି ଘରେ।
ହ ହ। କେବେ ଖାଇଛ ମାନେ ଆମ ସୋରିଷ ବାଟଣ ଦେଇକିରି ଓଉ ସିଜା ହେଇଥିବ। ମାନେ ବୋଉ କେବେ କରୁଛନ୍ତି ଘରେ ରାନ୍ଧିଛ ତମେ ଖାଇଛ?
ସେ ଖାଦ୍ୟ ସେ ଜିନିଷ ବହୁତ ଭଲ ଲାଗେ।
କାଇଁ ସେଗୁରା ଆଉ ହଉଛି ନା ଏବେ ହଉନି ଆଉ।
ଆଜ୍ଞା ହଉଛି ନା ଆମ ଘରେ ସବୁବେଳ ପାଇଁ ହଉଛି ଓଉ ଓଉଟା ଓଉ ଓଉ କୁ ଆମର କଣ କରନ୍ତି ଏଇ ଯୋଉ ଛୋଟ ବେଳେ ଯୋଉ ହୁଏନି ନା କୁଆରୀ ଓଉ। ମାନେ ଛୋଟ ବେଳର ଯୋଉ ଓଉ ପାକଳ ରହ ପୂର୍ବରୁ ଯୋଉଟା ସେଇୟା କୁ ତାକୁ ଟିକେ ସୋରିଷ ବାଟଣ ଦେଇ କଲେ ସେ ଛତୁ ଭଳିଆ ଲାଗେ ବୁଝିପାରିଲେ ଆମ ଆମ ଜେଜ ଜେ ଜେଜ ଖାଆନ୍ତି ଜେଜକୁ ଆସି ହେଲାଣି ସତାଲବେ ବର୍ଷ ସତାଲବେ ବର୍ଷ ହେଲାଣି ଯେତେ ଆଗେ ବଞ୍ଚୁଛନ୍ତି ସବୁଆଡେ ବୁଲୁଛନ୍ତି ଖାଉଛନ୍ତି ପିଉଛନ୍ତି।
ହଁ ଆ ବନ୍ଧୁ ତମ ଆଡେ କଣ ଯୋଉ ଏଇ ଯୋଉ ବର୍ଷା ଝରି ଲଗେଇଛି ବିଲ ଆଡେ ସବୁ ତ ପାଣି ପଶିଲାଣି ଏ ଲୋ ଲୋକ ମାନେ ସବୁ ଚାଷବାସ କରିକି ପୁରା ଖୁସି ଆଉ କଣ ମାଛ ଫାଛ ଧରୁଛନ୍ତି ତମ ସିଆଡେ ମାଛ ଫାଛ କଣ?
ଉଁ ମାଛ ପ ମାଛ ତ ଧ ଧରୁଛନ୍ତି ନା ନାଇଁ ମୁଁ ନଈକି ଯାଇନି।
ଆଚ୍ଛା ମୁଁ ନଈ କଥା ବନ୍ଧୁ କହୁନି ମୁଁ ଯୋଉ ବିଲବାଡି କଥା କହୁଛି ବିଲରେ ବିଲରେ।
ବିଲରେ ନାହିଁ ଏ ବର୍ଷା ଉଠି ନାହାନ୍ତି ଏ ଏଇ ଉଠିଥିଲେ ଦଶ ଦିନ ତଳେ ଉଠିଥିଲେ ଆମର ଆଣିଥିଲେ ଘରକୁ ବାପା ଯାଇଥିଲେ ମୁଁ ଡ୍ୟୁଟି ରେ ଥିଲି ତ। ବାପା ଆଣିଥିଲେ ତଥାପି ଦି ତିନି କିଲି ଖଣ୍ଡେ ଆଣିଥିଲେ।
ଆଚ୍ଛା କାଇଁ ଆମକୁ ଟିକେ ଖବର ଦେଲନି ଆମେ କିଛି ଆଣିଥାନ୍ତୁ ଟିକେ ଟିକେ ଖାଇଥାନ୍ତେ ପାଗ ଭଲ ଦେଇଛି।
ତା ମୁଁ ଘରେ ନଥିଲି ନା ମୋର ଚବିଶ ଘଣ୍ଟା ଡିଉଟି ରହୁଛି ତାପରେ ମୁଁ ଦିନେ ଯାଇକି ଦିନେ ଆସି ଆସିଲା ବେଳକୁ ଘରେ ଆଣି ମାଛ ଆଣିଲେ ବାପାଙ୍କୁ ପଚାରି ଲେ ବାପା କହିଲେ। ଆଜ୍ଞା।
ତମ ସବୁ କାମ ତୁଲେଇବାକୁ ପଡୁଛି ସେଥିପାଇଁ ବ୍ୟସ୍ତ ରହୁଛନ୍ତି ଆଉ ନା କଣ ଏୟାନା ତଥାପି ଆମ ପାଇଁ କେତେବେଳେ ସମୟ ବାହାର କରିକି। ଟିକେ ଆମ ପାଇଁ ଟିକେ ମାନେ ମନେ ରଖିଥିବେ ଆମେ ଟିକେ ଭଲ ମନ୍ଦ ଫୋନ କରିବେ ଟିକେ ଜଣେଇବେ କଣ କଉଠି କଣ ଆସିବ? ଯିବ ଦିଆହବ ଟିକେ କହିଲେ ଆମେ ଟିକେ ମାନେ ଭଲ ଲାଗନ୍ତା। ଆ ତମ ଟୋଟାଲି ଆମକୁ ଭୁଲିଗଲେ ଆଉ ଆମ କଣ ଆ ହବ। ଆମେ ତମ ଆମେ ସବୁବେଳେ ଖାଲି ମନେ ପକଉଛୁ ତମେ ଆଉ ମନେ ପକଉନ। ବୁଝିଲ ହଉ ଆ ତମେ ଯାଅ ତମର ଟାଇମ୍ ହେଇଯିବନି ତୁମେ ଗାଧୋଇବ ଗାଧେଇସାରି ରେଷ୍ଟ ମାନେ ଫାଙ୍କା ହେଇକି ମୋତେ କେବେ କଲ୍ କରିବେ ଆଉ। ମୁଁ ରହୁଛି ବନ୍ଧୁ ମୋର ବ୍ୟସ୍ତ ଅଛି କାମ ଅଛି।